ହ୍ୟାଲୋ
ହଁପ, କଣ କରୁଚ?
ହ୍ୟାଲୋ।
ହଁ
ହଁ ବସୁ ତାନେ
ହଁ ମୁଁ ବି ଏମିତି ବସିଛି। ହଁ ଖାଇଛ କି ନାଇଁ? ହଁଅତ
ହୁଁ ମୁଁ ଜଷ୍ଟ ଖାଇକି ଆସିଲି। ଯଦୁ ରାତିରେ ମୁଁ ଖାଉନି। ହ
ହ
ତ ଆମେ ଆମ ପରିବାର ଉପରେ କଥା ହେବା, ତ ପରିବାରରେ କିଏ, କିଏ ରହୁଛନ୍ତି ତମର?
ଅ ଆମ ପରିବାରରେ ବର୍ତ୍ତମାନ ତ, ମାନେ ଘରେ ମୁଁ ମୁଁ ବାବା ବୋଉ ରହୁଛୁ। ଆମର ମାନେ ଆମ ଫ୍ୟାମିଲି କହିବାକୁ ଗଲେ ମୋର ତିନି ଆମେ ତିନି ଭଉଣୀ, ବାବା ମା ଦି ଭଉଣୀ ବାହା ହେଇଗଲେଣି। ବଡ ଭଉଣୀ ଏଇ ଖଲିକୋଟ ରେ ବାହା ହେଇଚି। ଅଛନ୍ତି, ତାଙ୍କର ଗୋଟେ ପୁଅ ଗୋଟେ ଝିଅ ତାଙ୍କ ଶାଶୁ, ଶଶୁର, ଦାଦା ଶ୍ୱଶୁର, ଖୁଡିୀ ଶାଶୁ ଏମିତି ସମସ୍ତେ
ବଡ଼ ଫୋମିଲି ତାହେଲେ ତାଙ୍କର।
ହୁଁ, ତାଙ୍କର ଏବେ ପର୍ଯ୍ୟନ୍ତ ବି ଏକାଠି ଅଛନ୍ତି। ମାନେ ଭାଇ ବଡ ଭାଇ ବାହା ହେଇଛନ୍ତି, ମଝିଆ ବି ବାହା ହେଇଛନ୍ତି। ବାକି ତାଙ୍କର ଆଏ, ଆଉ ଦିଟା ଦିଅର ଅଛନ୍ତି। ଶାଶୁ ଶଶୁର ଅଛନ୍ତି। ସେମାନେ ଏକାଡି ରହୁଛନ୍ତି, ତା ସହିତ ମାନେ, ମାନେ ବାବା ଯିଏ ହେବେ ଶଶୁର ତାଙ୍କର ପାଞ୍ଚ ଭାଇ, ମାନେ ମାନେ ମୋ ଦିଦିର ଯିଏ ହେବେ ଦାଦା ଶ୍ୱଶୁର, ବଡାପା ଶ୍ୱଶୁର ଏମାନେ ସମସ୍ତେ ଏକାଠି ଅଛନ୍ତି। ହା ତାଙ୍କ ଜେଜି ଶାଶୁ ଏବେ ପର୍ଯ୍ୟନ୍ତ ଅଛନ୍ତି। ଜେଜି ଶାଶୁଙ୍କ ଶ୍ୱଶୁରଙ୍କର ଏବେ ଡେଥ ହେଲା, ଜେଜି ଶାଶୁ ବି ଏପର୍ଯ୍ୟନ୍ତ ଅଛନ୍ତି। ଆଉ ବହୁତ ବଡ ଫ୍ୟାମିଲି। ଆଉ ମଝିଆ ଜେଜିଙ୍କର ବି ସେମତି ତିନି ଭାଇ ହଁ ତିନି ଏବ ଯାହା ଆଉ ଶାଶୁ ଶଶୁର ପିଲାମାନେ ସମସ୍ତେ ଏକାଠି ଅଛନ୍ତି। ଆଉ ବାକି ଆମର, ଆମ ଦାଦା ଘର ଆମର ଏକାଠି ଥିଲୁ ଏବେ ମାନେ ଫ୍ୟାମିଲି ବଡ ହେବା ହେତୁ, ଅଲଗା ହେଇଯାଇଚୁ ମାନେ ରୋଷ ରୋଷେଇ ବାସ ଅଲଗା କିନ୍ତୁ, ଘର ଏକାଠି ଅଛି।
ରହୁଚନ୍ତି ନା?
ହୁଁ ତ ତମର କେମିତି ଫ୍ୟାମିଲି?
ଆମର ବି ଜଷ୍ଟ ଏବେ ହିଁ ଅଲଗା ହେଇଚୁ। ଆମେ ବି ଆମ ବାବା ହରିକା ଚାରି ଭାଇ ଯାକ ମିଶିକି ଥିଲୁ
ଆଉ ଏମିତି ଏ ଚାରି ଭାଇ ଚାରି ମାନେ ତିନି ଖୁଡ଼ି, ମମି ଏମାନେ ସବୁ ଆମେ ଆମ ଆମେ ବି, ପିଲାପିଲି ସମସ୍ତେ ମିଶିକି ଥିଲୁ ଭାଇ ଭଉଣୀ ଯେହେତୁ ଭାଇ ଭଉଣୀ ମିଶିକି ଥିବା ଜାଗାରେ ଭଲ ଲାଗେ, ତ ଏବେ ଏଇ ଟାଇମିରେ କହିଆକୁ ଗଲେ ଏକା ଯେହେତୁ ଏବେ ଜଷ୍ଟ ହେଇଚି
ବର୍ଷେ ହେଲା ତ, ଏତେ ବି ଭଲ ଲାଗେନି ମୋତେ
ଉୁଁ
ଏମିତି ଆଉ ଆମ ଘରେ ବି ବା ହଁ ବା ବାବା ମୁଁ ମମି ଭାଇ ତ ଏଠି ରହୁନି ଭାଇ ଜବ୍ କରିବା ପାଇଁ ବାହାରେ ରହୁଚି ବାକି ଏତିକି ଆମେ ଆଉ।
ଆଉ ଭାଇ କଣ କରନ୍ତି?
ଭାଇ ଜବ୍ କରୁଚୀ ବ୍ୟାଙ୍ଗଲୋରରେ ରହିକିରି
ହୁଁ ହୁଁ। ବାବା?
ଆ ବାକି ଦମ୍ ବାବା ବିଜନେସ୍ ଦାଦା ହରିକା ବି ସବୁ ବିଜନେସ୍ କିନ୍ତୁ ଜଣେ ଗୋଟେ ଦାଦା ବାହାର ଦେଶ ଯାଇଚନ୍ତି ଆଉ ଦି ଦାଦା ଯାକ ବିଜନେସ ଚଲଉଚନ୍ତି।
ଆଚ୍ଛା ମମି ହାଉସୱାଇଫ୍?
ମମି ନାଇଁ ଜବ୍ ବି ଅଛି ବି ତାଙ୍କର ସେ ମାନେ ଘରେ ଥିଲା ଟାଇମରେ ହାଉସ ୱାଇଫ୍ ବାକି ବାହାରେ ଜବ୍
କି ଜବ୍ କରନ୍ତି ମମି?
ଯେ ଗମେଣ୍ଟର କିଛି।
ଉଁ ହୁଁ।
ଗମେଣ୍ଟର କିଛି।
ହଁ ତ ତମକୁ କୋଉ ଫ୍ୟାମିଲି ବେଶୀ ଭଲ ଜଏଣ୍ଟ ଫ୍ୟାମିଲି ଭଲ ନା ଅଲଗା ଫ୍ୟାମିଲି ଭଲ।
କଣ କହିଲ?
ମୁଁ କହିଲି ତମକୁ କୋଉ ଫ୍ୟାମିଲ ଭଲ ଜଏଣ୍ଟ ଫ୍ୟାମିଲି ନା ସେପାରେଟ୍ ଫ୍ୟାମିଲି?
ମୁଁ ଯେ ନା ନା ମତେ ଜଏଣ୍ଟ ଫ୍ୟାମିଲି ଭଲ କଣ ପାଇଁ ନା ମୁଁ ସେ ଭାଇ ଭଉଣୀ ମାନେ ସହ ମିଶିକିରି ଏକା ସାଙ୍ଗରେ ଖାଇବେ ଆମେ ଆଗେଇଥିଲା ଟାଇମ୍ ରେ ଅ ଦି ଦାଦା ଆମର ଉପରେ ରୁହନ୍ତି ମାନେ ପିଲାମାନେ ବି ଉପରେ ରୁହନ୍ତି ଯେତେରେ ପାଠ ପଢ଼ିବା ଯାଏ ଲେ ମୋର ଯେହେତୁ ଅଧିକ ପାଠପଢ଼ା ତ ମୁଁ ମୁଁ ଆମ ରୁମରେ ଥାଏ। ତ ଯେତେବେଳେ ତାଙ୍କ ଉପରେ ଥାଆନ୍ତି ପାଠ ଯେତେବେଳେ ପଢ଼ନ୍ତି ତ ଖୁଡ଼ି ହରିକା ପଳେଇ ଆସନ୍ତି ରୋଷେଇବାସ କରିବା ପାଇଁ ତଳକୁ ସେଥିରେ ଆମେ ପିଲାମାନେ ଉପରକୁ ପଳାଉ ଯେ ଆମେ ପାଠ ପଢ଼ୁ କହିକି ଭାଇ ପାଖରେ ଟିକେ ମାନେ ହଁ ତାଙ୍କ ମାନଙ୍କପାଖରେ ବଇ ମୁଁ ପଢ଼ିବାକୁ ଯାଏ। ଉପରକୁ ପଳାଏ ଆଉ ବାକି ଯେ ସେମାନେ ସାନ ପିଲାମାନେ କୁହନ୍ତି ଯେ ଆମେ ଯିବୁ ଭାଇ ପାଖକୁ ଦିଦି ପାଖକୁ ପାଠ ପଢ଼ୁ ଏମତି କହିବି ପଢ଼ ଯାଇକି ଛାତ ଉପରେ ଡେଉଁ
ହୁଁ।
ମାନେ ଆମ ସେତେବେଳେ ଆମର ଦିଇଟା ଛାତ ଦୁଇଟା ନାହିଁ ଚାରିଟା ଛାତ ଲାଗି ପୁରା ଲାଗିଲାଗି।
ହୁଁ ହୁଁ।
ନାେ ଏପଟୁ ଧାଉ ସେପଡ଼ୁ ଆଉ ଆଗରେେ
ତ ମାନେ ପୁରା ସବୁ ଯାହା ପାଠ ପଢା ବାହାନାରେ ହଉବ ଯେ ସାଙ୍ଗ ମାନେ ଫ୍ୟାମିଲି।
ମିଶିକିଥିଲୁ ଗମାଧ ହସ ଗମାଧ। ହୁଁ ତାପରେ ଲୁଚା ଲୁଚି ମାନେ ଖେଳୁଥିଲୁ ଛାତ ଉପରେ ହୁଁ।
ହୁଁ।
ଯେହେତୁ ତାଙ୍କର ସେତେ ଏଳେ ପାଠପଢ଼ା ମାନେ ଅଁ କମ୍ ଥିଲା ନା ମୋଠୁ ତ ସେଥିପାଇଁ ଆସୁରେ ମୁଁ ବି ଏତେ ପାଠ ପଢାକୁ ଧ୍ୟାନ ଦିଏନି। ଯେଏତୁ ତାଙ୍କ ମା ଥାଆନ୍ତି ପାଖରେ ତ ଏତେ ଧ୍ୟାନ ଦିଏନି।
ହୁଁ ତ ଆପଣ ଫ୍ୟୁଚର୍ ରେ ଆପଣଙ୍କୁ କେମିତିକା ଫ୍ୟାମିଲି ଦରକାର୍ ମାନେ ବାହାଘର ପର ଆପଣ କେମ୍ତି ଫ୍ୟାମିଲି ପସନ୍ଦ୍?
ମ୍ୟାରେଜ୍ ପରେ ତ ମୁଁ ଯେତିକି ଜାଣିଚି ଯୋଉଠି ମ୍ୟାରେଜ୍ ଠିକ୍ ହେଇଚି ସେଇଠି ତ ତାଙ୍କର ତ ଦି ଭାଇ। ତ ସିଏ ରଉଚି ବାହାରେ ଯେହେତୁ ବାହାରେ ଯେହେତୁ ସେ ରହୁଚି ତ ଆମର କୁଆ ହେଇଚି ଯେ ହଁ ମାନେ ମୋ ଶାଶୁର ଯିଏ ହବ ସିଏ ନିଜେ କହିଚନ୍ତି ଯେ ମାନେ ଦି ପୁଅ ଜାକୁ ଅଲଗା କରି ର ଖିବେ ମାନେ ତାଙ୍କେ ଯେମିତି ଜଏଣ୍ଟ୍ ଫ୍ୟାମିଲି ରହିକି ମ ଆମ ମାନେ ଅଁ କିଛି ଗୋଟେ ଅଛି ଯେ ମାନେ ଫାଷ୍ଟ ବଡ଼ ପୁଅ ଯୋଉ ଜାଗାରେ ରହୁଚି ସେ ଜାଗାରେ ମାନେ ବଡ଼ ପୁଅକା ସବୁ ଜାଗାରେ ହାରି ଆଉଚି ସବ୍ ମାନେ ସବୁ କରି କରି ଆସୁଥିବ ବଡ ପୁଅ କିନ୍ତୁ ବଡ ପୁଅ ଆକା ହାରି ଆଉଚି।
ସବୁକୁ ସେ କଉ ନାହାଁନ୍ତି କି କରିକି ସବୁ କରି ଧରିକି ନା ନ ଥାଉଚି।
ହୁଁ ନା ତ ଛଁ ସେମିତି ତ ସେଇଥିପାଇଁ ଆମ୍ ଆମର ଯେମିତି ଥିଲୁ ମାନେ ଆମ ବାବା ଦାଦା ଯେମିତି ଥିଲେ ଜଏଣ୍ଟ୍ ଫ୍ୟାମିଲିରେ ଆଉ ତାଙ୍କେ ବି ଜଏଣ୍ଟ୍ ଫ୍ୟାମିଲି ଥିଲେ ଏବେ ତାଙ୍କେ ଆମେ ବି ବର୍ଷ ହେଲା ଅଲ୍ଗା ହେଇଚୁ। ତାଙ୍କର ବି ବର୍ଷେ ହେଲା ଅଲ୍ଗା ହେଇଚନ୍ତି ତ ତାଙ୍କେ କହିବା ହିସାବରେ ତାଙ୍କେ କହୁଚନ୍ତି ଯେ ମୁଁ ଯେତିକି ବି ବଡ଼ ପୁଅ ହେଇ କିରି କଷ୍ଟ ପାଇଚି ସେତିକି ମୋ ପୁଅ କି ମୋ ବୋହୂ ସେମି କଷ୍ଟ ନ ପଆନ୍ତୁ। ତ ସେଥିପାଇଁ ତାଙ୍କେ କହୁଚନ୍ତି ତ ମ୍ୟାରେଜ୍ ପରେ ଅଲଗା କରିଦେବେ ଏଲି ମ୍ୟାରେଜ୍ ପରେ ଏଲେ କଣ ଫାଷ୍ ବଡ଼ ପୁଅ ତ ବାହା ହେବ ଦେନ୍ ଆଁ ସାନ ପାଇଁ ଦି ବର୍ଷ ଲାଗିବ। ସେଇ ଟାଇମ୍ ରେ ଘର ପତ୍ର କରି କିରି ଅଲଗା କରିବେ ଆଉ।
ଆଚ୍ଛା। ତ ଆପଣଙ୍କୁ ପସ୍ନାଲି ମାନେ କ ଜଣେ ଜଣଙ୍କ ଇଚ୍ଛା ଥାଉଚି ନା ମ୍ୟାରେଜ୍ ପରେ ମାନେ ସେମାନେ ଚାହାନ୍ତି ହଜବେଣ୍ଡ୍ ଙ୍କ ସହ ବାହାରେ ରହିବା ପାଇଁ ମାନେ ଗୋଟେ ଗୋଟେ ଝୁଅ। ଘରେ ରହିଲେ କାମ କରିବାକୁ ପଡିବ ଏମିତି ଶାଶୁ ଶ୍ୱଶୁର ସେବା କରିବାକୁ ପଡିବ। ତ ଆପଣଙ୍କ ମାଇଣ୍ଡ୍ ରେ କଣ ଅଛି?
ହଜବେଣ୍ଡ୍ ପାଖରେ ରହିଲେ ବି କାମ କରିଆକୁ ପଡିବ ଏମିତି ନାଇଁ ଯେ କା ପାଖରେ କାମ କରିଏନି। ନା ରୋଷେ ଏବେ ହଜବେଣ୍ଡ୍ ପାଖରେ ରହିଲେ କଁ ରୋଷେଇ ବାସ କରିବେନି।
ହୁଁ
ସେଇଠି ଦି ଜଣଙ୍କ ପାଇଁ କରିବ ଏଇଠି ଆଉ ଜଣଙ୍କ ପାଇଁ କରିଦବ ଏଥିରେ କଁ ଅଛି ସେମିତି କିଛି ନାହିଁ ଯେ
ଉଁ କିନ୍ତୁ କେତେ ଜଣଙ୍କ ଆଜିକାଲିର ମାନେ ଝିଅ ଯୋଉମାନେ ସେମାନେ କଇବେ ନାଇଁ ହଜବେଣ୍ଡ୍ ଯୋଉଠି ବାହାରେ ରହୁଚି ସେଠି ମୁଁ ତା ପାଖରେ ରବି। ଶାଶୁ ଶଶୁର ପାଖରେ ରହିକି କଁ କରିବି ଏମିତି କଇକି ଘରେ ଝଗଡା ସୁସ୍ ଟି କରନ୍ତି ନା କେତେ ଜଣ ଝିଅ।
ସିନ୍ଦି ସିନ୍ଦି ହେଇଯାଏ ଯଦି ଇ-ଇ-ଇ ହଁ ହବ ହବ ବି କିନ୍ତୁ ବାହାରକୁ ଏଲାଉ ନାହିଁ ନା।
ହୁଁ।
ବାହାର ଦେଶରେ ଯୋଉଠୁ ରହିକିରି ଜବ୍ କରୁଚି ଯେ ତ ବାହାରେ ଏଲାଉ ନାଇଁ। ସେମିତି ବି କିଛି ଗ୍ୟାରେଣ୍ଟ ନାହିଁ।
ହୁଁ।
ମୋ ଚାଲିଚଳଣ ଘରର ଚାଲିଚଳଣ ସବୁ ମିଶ ମିଶିଲେ ତ ରଖିବେ ଏଠି। ନାଇଁ ଯଦି ନ ମିଶୁଛି ତ ବାହାରୁ ସେ ନବ ନା।
ହଁ ଏମିତି ନାହିଁ କି ସବୁବେଳେ ସେ ନିଜେ ରାନ୍ଧିକି ଖାଇଦେବେ। ତ କେବେ ଯଦି କିଛି ଦରକାର ହେଲା ତ ବାହାରକୁ ଯିବାକୁ ପଡିବ। ତ ବାହାରେ ବି ସବୁବେଳେ ରହିହବନି ଘରେ ବାପା ମାଙ୍କ ସେବା କରିବା ପାଇଁ ବି ଜଣେ ଦରକାର। ଏପଟେ ଅଲଗା ହେଇଯିବେ ଯେହେତୁ ତ ଯଦି ମିଶିକି ଥାଆନ୍ତେ ହଁ ଘରେ ଯଦି ଆଉ କୋଉ ଯା ଥାନ୍ତା ହଁ ଘରେ ଆଜେଷ୍ଟ କରିଦିଅନ୍ତା। ତ ଯେବେ ତମେ ସେପାରେଟ ହେଇଯିବ ତ ଶାଶୁ ଶ୍ୱଶୁରଙ୍କ ସେବା କରିବା ପାଇଁ ନିହାତି ବୋହୂ ଘରେ ରହିବା ଦରକାର। ହୁଁ ସେବା କରିବା ସହିତ ଆମ ଅ ସେ ଆମର ସବୁ ପର୍ବପର୍ବାଣୀ ଯୋଉ ହଉଛି ଘରେ ପୂଜା କରିବା ଇ ଶ୍ରାଦ୍ଧ ଦେବା ଆ ଈଶ ଦେବୀଙ୍କୁ
ହଁ ଏଇରା ସବୁ ତ କରିବାକୁ ପଡିବ ନାଇଁ ଯେହେତୁ ଶଶୁର ଅଛି ତ ଯେହେତୁ ଶଶୁର ଏବେ ମାନେ ମାନେ ସେମିତି ବି ଇଏ ହେଉନାହାନ୍ତି ମାନେ ଅଛନ୍ତି ୟଙ୍ଗ ଅଧିକ ଅଛନ୍ତି ଆମ ଜେଜେବାପାଙ୍କ ବାବାଙ୍କ ଟାଇପ ର ତାଙ୍କେ ଅଛନ୍ତି। ଆଉ ତାଙ୍କେ କହିବାକୁ ଗଲେ ହେଲ୍ଥ ଅଛନ୍ତି ତାଙ୍କେ ଆହୁରି ତ ଆମେ ସେ ଜାଗାରେ ରହିପାରିବୁ ନା ଯୋଉ ପର୍ଯ୍ୟନ୍ତ ତାଙ୍କେ ଛନ୍ତି
ହୁଁ।
ଏବେ ଶ୍ରାଦ୍ଧବ୍ରାଦ୍ଧର ଯେଉଁ ତମେ ଏବେ କହିଲ ସେଇ ଜାଗାରେ ତାଙ୍କେ ହିଁ ରହିପାରିବେନା ନା ଆମେ ରହିପାରିବୁନୁ।
ତଥାପି ଘରର ବଡ ବୋଉ ଦରକାର ନା। ସବୁଥିରେ ତମେ କରିବନି ସତ ସେମାନେ ଦେବେ କିନ୍ତୁ ତମେ ରହିବ ନା ପାଖରେ ବହୁ ଜଣେ ରହିବେ ଯେମିତି ହେଲେ। ଅ ମାନେ ସେମାନେ କଣ ରୋଷେଇ ବାସ ଶାଧ ମାନେ ଘର କେତେ କାମ ଘର ସଫା ତା ସହିତ ରୋଷେଇ ବାସ ପିଠା ପଣା ସମସ୍ତଙ୍କୁ ସାହି ପଡିଶା ଦେବା ନେବା। ଏସବୁ କେତେ କାମ ଥାଏ ଜଣେ ମଣିଷ ତ କରି ହୁଏନି ଜାଣିଥିବ? ଏସବୁ ରେ ସବୁ ମାନେ ଜଣେ ଅନ୍ୟ ଜଣେଙ୍କ ସାହାଯ୍ୟ କ ମାନେ ଲୋଡିଥାନ୍ତି ମାନେ ଯଦି ଆଉ ଜଣେ କେ ଥାନ୍ନ୍ତତା ତମେ ଜାଣିଥିବ ଯେ ତମର ଜଏଣ୍ଟ ଫ୍ୟାମିଲି ଆଗରୁ ଚାରି ଭାଇ ମାନେ ଦାଦା ହାର ମିଶିକି ରହୁଥିଲେ। ତ ସବୁ ବି ଯୋଉ ବି ଅକେଜନ ହେଲେ ସମସ୍ତେ ମିଶିକି କରୁଥିବ ନା ତ ସେତେ କଷ୍ଟ ହଉନଥିବ। ତ ଯ ଅଧିକ ପର୍ବପର୍ବାଣୀ ପଡେ ଘରେ କିଛି ମାନେ କାର୍ଯ୍ୟ ପଡେ ଏମିତି କି ବାହାଘର ନହେଲେ ଯଦି କିି ଘରେ ଝିଅ ଆମର ବଡ ହୁଅନ୍ତି।
ନାଇଁ ମ୍ୟାରେଜ ଫେରେଜେ ଏଇଟା ଏଇ ଟାଇମେ ତ ଏଇ ଟାଇମେ ତ ଆସିବାକୁ ପଡ଼ିବ ଯେମିତି ହେଲେ କମ୍ପଲସରି। ମାନେ ବଡ ବୋଉ ନାହିଁ ବଡ ପୁଅ ବି ଦରକାର ଏଇ ଜାଗା ଜାଗାରେ।
ହଁ। ତ ସେଇ ଟାଇମ ରେ ଯଦି ତମେ ଅଲଗା ହେଇଯାଇଥିବ। ଆଉ ଗୋ ଝଗଡା ହେଇଯାଇଥିବ ତ
ତାକୁ ଛଅ ମାସରେ ଗୋଟେ ଥର ମାନେ ଆ ଟିକେଟ୍ ମିଳେ ଯେ ଘରକୁ ଆସିବା ପାଇଁ। ଯେହେତୁ ସୁପରଭାଇଜର ଅଛନ୍ତି ବାହାରେ ସେଥିପାଇଁ ଟିକେଟ ମିଳେ ତାଙ୍କୁ ପର୍ସନାଲି ଟିକେଟ ମିଳେ।
ଆଚ୍ଛା ଆ
ଠିକ୍ ଅଛି ତ ତମର ଟାଇମ୍ ହେଇଯାଇଛିଁ।
ହୁଁ।
ନେକ୍ସ କଲ କଥର
ହଁ।